ହ୍ୟାଲୋ
ହଁ
ଆରେ କଣ କରୁଚୁ?
ଏଇଠି ବସି ଥିଲି ଆଉ। ତୁ କଣ କରୁଚୁ?
ଏ ମୁଁ ବି ସେମିତି ବସିଥିଲି ଏଇ ଗଛ ଛାଇରେ ବସିଥିଲି।
ହଁ ମୁଁ ଏଇ ନା ଏବେ ବାହାରକୁ ଯାଇନି ମୁଁ ଏଇ ଘର ଭିତରେ ବସିଥିଲି ଆଉ। ଓହୋ ଖରା ହଉ ଯଜି ତ ବାହାରିବା ପାଇଁଛ ହନି ଆଉ
ହଁ ମୁଁ ସ ଗଛ ତଳେ ଆସ
ହଁ ସେଇ ଗଛ ମୂଣି ଦେ ଖାଲି ପବନ ଦଉଥିବ ବଢଆ ଛନ ଛଣ୍ଡ ନଉଥିବ ଆଉ
ଆଉ ଖରା ଯେତେ ଜୋରେ ହଉଛି କାହିଁ କହୁଛୁ
ହଁ ବା ମଣିଷ ତରଳ ଯିବ ସେମିତି ଘର ହଉଛି
ହୁଁ
ବାହାର ଗ ଲାଗୁଛି ବାହାରକୁ ଗଲ ତ ଖାଲି ମୁଣ୍ଡ ହାତ ପୁରା ବୁଲେଇ ବୁଲା ଲଉଛି
ଉୁଁ ହ ଆଉ ଆରେ ତମ ଆଡେ କୁମାର ପୂର୍ଣ୍ଣିମା ହଉଛି ନା ହଉନି
ହଁ କୁମାର ଗୁନିଆ ହଉଛି।
ଏ ଏମିତି କଣ କମ ଆଡେ କୁମାରୀ ପୂର୍ଣ୍ଣିମା କରୁଛ ମାସ ଟାଙ୍କୁ ପୂଜା କରୁଛ।
ଆମର ମାନେ ମୁଁ ତ ଏବେ ମାନେ ମୁଁ ଏଇଟା କରିନି ତ କୁମାର ପୂର୍ଣ୍ଣିମା କାହିଁକିନା ଯୋଉ ମୋର ଟିକେ ଦେହ ଟା ଭଲ ରହେନି ତ ସେଥିାଇଁ ମୁଁ ଆଉ କୁମାର ପୂର୍ଣ୍ଣିମା କରିନି ଏଇଠି ଆମର ସବୁ କରନ୍ତି ମାନେ ସବୁ ଝିଅ ମାନେ ସବୁ ଏଇଠି କରନ୍ତି ଆମର ଅଛନ୍ତି ଏଇଠି ସମସ୍ତେ ଯୋଉ ମାନେ ଅଛନ୍ତି ଘରେ ଯେ ସେଇ ଗୋଟିଏ ଜାଗାରେ କରନ୍ତି ଆଉ
ଓହୋ
ସବୁ ଏଇଠି ମାନେ ଏମତି ଚାନ୍ଦକୁ ପୂଜା କନି ମାନେ ସକାଳୁ ସକାଳୁ ଉଠିକି ମାନେ ମାନେ ସୂର୍ଯ୍ୟ ଉଦୟ ନଦିବ ସବୁ ଏମିତି ସକାଳୁ ଉଠିକି ଗାଧା ବିିଧା କରିଦେବେ ସବୁ ତାପରେ ନୂଆ ସବୁ ଡ୍ରେସ ପେଇ ତଦେ କିଏ କଣ ଯାହା ଆଣିଥିବ ଶାଢୀ କି ଡ୍ରେସ କଣ ଆଣିଥିବ ସବୁ ଏମିତି ପିନ୍ଧନ୍ତି ତାପରେ ଏମିତି ସକାଳୁ ଉଠିକି କଣ ଖଇ ଖଇ ଉଖୁଡା ଏମିତି କଣ ଭୋଗ ଧରିକି ହାତରେ ଯୋଉ ଦିଅନ୍ତି ସୂର୍ଯ୍ୟଦେବ ତାବ କଣ ଗୋଟେ ଦିଅନ୍ତିି ସାତ ଥର ଆଞ୍ଜୁଳା ଦେଖନ୍ତି ଯୋଉ
ହୁଁ ତମର ମାନେ ସକାଳୁ ମାନେ ପୂଜା ଟା ଆରମ୍ଭ ନୁହଁ?
ହଁ ଆମର ଏମତି ସକାଳୁ କରନ୍ତି ପୁଣି ଯୋଉ ରାତିରେ ବି କରନ୍ତି ମାନେ ସକାଳୁ ଏମିତି ଇଏ କରିକି ଯୋଉ ଦିଅନ୍ତି ଯୋଉ ଆଗେ ଆଞଜୁଳା ଦେଇକି ଏମତି କଣ ପୂଜା କରନ୍ତି ଚଉ ଯୋଉ ଚଉର ମୂଳେ ତାରେ ଏମିତି କରିସାରିଲା ପରେ ତାପରେ ଏମିତି ସବୁ ମାନେ ସେଦିନ ତ ଉପାସ ରହିଥିବେ ପୁରା ଦିନଟାଙ୍କ ତାପରେ ଏଠି ସବୁ ଝିଅ ପିଲା ମାନେ ପୁରା ସଜେଇକି ମାନେ ଅଳତା ସବୁଜ ଅଳତା ଲଗେଇକି ଡ୍ରେସ ଫ ପିନ୍ଧିକି ସବୁ ଏମତି କରନ୍ତି ତାପରେ ରାତିରେ ସେମତି ଯୋଉ କଣ ଚାନ୍ଦ ତିଆରି କରନ୍ତି ଯୋଉ ସୁଜିରେ ନା କୋଉଥିଲେ ଗୋଟେ ଏମିତି ଚାନ୍ଦ ତିଆରି
ସୁଜି ଦେଖିଲୁ ଦହି କିଏ ଆଉ ଅଟା ରେ କରନ୍ତି ନା କଣ?
ହଁ ସେଇଟା ତ ମୁଁ କରିନି ତ ସେଇଟା ମୁଁ ଜାଣିନି ସେଇଟା କୋଉଥିରେ ଏମତି କରନ୍ତି ଚାନ୍ଦ କରନ୍ତି ତାପରେ ଏଇଠି ସବୁ ଯୋଉ ମୁର୍ଜ ଫୁର୍ଜ ପକେଇକି ଯୋଉଠି କରନ୍ତି ସେଇଠି କରନ୍ତି ତାପରେ ଏମିତି କଣ ଗୋଟେ ଚାନ୍ଦ ଚଟକାନ କଣ ଗୋଟେ ଏମତି ଇଏ ଯୋଉ ଦହି ଛେନା କଦଳୀ ଏଇଟା ସବୁ ଏମିତି ଖଇ ରେ ସବୁ ତିଆରି କରିକି କରୁନାହାନ୍ତି।
ହଁ
ଚିନି ଏଟା ସବୁ ଏମିତି ପକେଇକି ଗୋଟେ ଜହ୍ନ ଜହ୍ନ ଆକାରରେ ସଜେଇ ଦେଇକି ଇଏ କରିକି ସେଠିକିଥ ହେଇଥିବେ ପୂଜା କରିବା ପାଇଁ ତାପରେ ଏମତି ଚଉନା ମୂଳ ସେମିତି ଦୀପ ଧୂପ ଦେଇକି କି ସେଇ ଜନଙ୍କୁ ଅପେକ୍ଷା କରିଥାେ ଜନ ସତ ଆସେ ତାଙ୍କୁ ପୂଜା କରିବେ ଏଇନି ପୂଜା କରନ୍ତି। ତାପରେ ଯୋଉ ତାପରେ ପୂଜା ସ ସାରିଲା ପରେ ସବୁ ଏମିତି ଭୋଗ ଫୋଗ ଯୋଉଟା ସବୁ କରିଥିବେ ସେମାନେ ଇଏ କରନ୍ତି ମାନେ ଏଇଟା କଣ ଗୋଟେ ଅଛି ସେମିତି ଗୋଟେ ପରମ୍ପରା ନା କଣ? ଯୋଉ ଭୋଗ ଯେତେବେଳେ ଖାଇବେ ସେଟା ଦାନ୍ତରେ ଲାଗିବ ତ
ମାନେ ଦନ୍ତର ଲାଗିବନନି
ହଁ ମାନେ ଖାଇବ ଯେମିତି ଦାନ୍ତ ଲାଗିବନି ମାନେ ସେମିତି ପୁରା ତଣ୍ଟି ଗତର ରଖି ମାନେ ଗିଳିଦବ ଯେମିତି ଦାନ୍ତ ଲାଗିବନି କୁହନ୍ତି ତ ଏଇଟା ମୁଁ ଆଉ ଠିକ ସେ ଜାଣିନି କିନ୍ତୁ କୁହନ୍ତି ଏମତି ସବୁ ଏମତି କରନ୍ତି ତାପରେ ଏମିତି ସବୁ ପୂଜା ପୂଜା କରିକି ସେଠି ତାପରେ ଦି କଣ କଟେ ଏମିତି ମାନେ କିଛି କଣ ଭୋଗ ଫୋଗ କରିଥିବେ ଯଦି କଣ ପ୍ରସାଦ ଫସାଦ କରିଥିବେ ସେଠି ଖା ପିଇି କରିକି ଆସନ୍ତି ଆଉ
ଓ ତୁ କରୁନ ତାହଲେ
କାହିଁକିନା ଭଲ ବର ପାଇ ବୋଲି ସେଟ ସବୁ କରନ୍ତି ଆଉ
ହଁ ତୁ କରୁନୁ କି?
ନାଇଁ ମୁଁ ତ କରିନି ଏଇ ବର୍ଷ କଣ କହିଲୁ ମୋର ଯୋଉ ଦେହ ଟା ଟିକେ ଖରାପ ଥିଲା ଯେ ମାନେ ମୁଁ ଯୋଉ ଡକ୍ଟରଙ୍କ ପାଖକୁ ଯାଇଥିଲି ସେ ଡକ୍ଟର କହିଥିଲେ ଜମା ଉପାସ ରହିବନି ମାନେ ଦିନକୁ ତମେ ତିନି ଚାରି ଥର ଖଣ୍ଡେ ଖାଇବ। ମାମା କାଲା ତ ତ ଡକ୍ଟର କହିଛି ଦି ତିନିଥର ଖଣ୍ଡେ ଖାଇବା ପାଇଁ ତୁ ଆଉ କଣ ଦିନକୁ ପୁରା ଉପାସ ରହିବ ଯେ ଦେହ ତ ପୁଣି ଆହୁରି ବେଶୀ ଖରାପ ହେଇଯିବ କ ସେ କଲେ ଦେହ ତ ଖରାପ ହେଇଯାଉ ତୁ ତ କିଛି ପୂଜା ଫୂଜା କିଛି କରିପାରିବୁନି ଆଉ ତାହେଲେ ନଖା ଇଏ କଲେ ସେଇଟା ମୁଁ କରିନି ତାପରେ ଏଇ ବର୍ଷଠୁ କରିବି ବୋଧେ ଭାବୁଛି ଆଉ।
ଓ ନହଲା ଆର ବର୍ଷ ଠୁ କରିଥାନ୍ତୁ।
ହଁ କରିଥାନ୍ତି ଆର ବର୍ଷ ଠୁ ଆଉ।
ଏ ତ ଦେହ କଣ ହଉଥିଲା କି?
ଏଇ ଦେହ ଟିକେ ଖରାପ ଥିଲା ମାନେ ଯୋଉ ଆଇରନ୍ ଟିକେ କମି ଯାଇଥିଲା ବ୍ଲଡ କମି ଯାଇଥିଲା ଏମିତି ସବୁ କମି ଯାଇଥିଲା ଯେ ସେଥିପାଇଁ ଡକ୍ଟର ମନାକରିଥିଲା କହିଲେ ଉପାସ ରହିବନି କି ମାନେ ଖାଇବା ପିଇିବା ମାନେ କମ କରିବନି ଆଉ।
ଉୁଁ ହୁଁ ଆଉ ତମ ସାହିରେ ହଉଛି ନା କଣ ମାନେ ପୂଜା ଟା
ହଁ ଆମ ସାହିରେ ମାନେ ଜଣ ଘର କତିରେ ଏମତି ମାନେ ଜଣଙ୍କ ଘରେ ସବୁ ଝିଅ ମାନେ ମିଶେଇ କରୁଛନ୍ତି ଆଉ।
ଓ ହୋ।
ସେଇଟା ଜଣଙ୍କୁ ଘରେ ଯେମତି ସବୁ ଖୁଦରୁକୁୁଣୀ ଓସାର ଇଏ କରନ୍ତିନି ମାନେ ଗୋଟେ ଜାଗାରେ ଏମିତି ଇଏ କରିକି
ଉ ହଁ ହଁ।
ଏମିତି ଜଣଙ୍କ ଘରେ ଗୋଟେ କରଚନି ଆଉ।
ହୁଁ ହୁଁ ତମର ହେଲେ ସକାଳୁ ଟିକେ ପୂଜା ଆରମ୍ଭ ଆଉ ମାନେ ଯୋଉ ହଉଛି ସୂର୍ଯ୍ୟଙ୍କୁ ଯୋଉମତି ଖଇ କୋଉଡି କଣ କହୁଥିଲୁ
ହଁ ଖଇ ଚୁଡା ଫୁଡା ଯୋଉ ଦେଇକି ସବୁ ପୂଜା କରନ୍ତି ଯୋଉ
ହଁ।
ଏ ସବୁ ପୂଜା କରନ୍ତି ଆଉ। ଆଉ ସିଆଡେ କେମିତି ହୁଏ।
ହଁ ଆମର ମାନେ କଣ କହିଲେ ତମେ ଯେମିତି ସକାଳୁ ମାନେ ପୂଜା କରୁଛ ସେମିତି ଆମର ସକାଳୁ ଏମିତି କିଛି ପୂଜା କରିବନି ମାନେ ଏମିତି ଆମର ସନ୍ଧ୍ୟା ବେଳକୁ ମାନେ ସନ୍ଧ୍ୟା ବେଳକୁ ତ ନୁହଁ ତିନିଟା ଚାରିଟା ବେଳକୁ ମାନେ ତାକୁ ଯୋଉ ହଉଛି ସେଇ ଯୋଉ ଜାଗା ଟାକୁ ପନ୍ଦର ଦିନ କି ଯିଏ ମାସେ ଆଗରୁ କଲା କଲା ଯିଏ ପନ୍ଦର ଦିନି କଲା କଲା ଯଏ ସା ସାତ ଦିନ କି ପାଞ୍ଚ ଦିନ ଏମିତି କରୁଛନ୍ତି ମୁଁ ଆମ ଘରେ ଏକା କରୁଛି ମାନେ ପାଞ୍ଚ ଦିନ କରୁଛି ପାଞ୍ଚ ଦିନ ଆଗରୁ କରୁଛି ମାନେ ଲାଷ୍ଟ ସବୁଦିନ ତ ଏଇ ତିନିଟା ଚାରିଟା ବେଳେ ଲିପାଲିପି କରିଦିଅନ୍ତି ଆମ ଘରେ ମୋ ବୋଉ ହେରିକା ହେଲେ ମାନେ ଲାଷ୍ଟ ଦିନ ଟା ମୁଁ ନିଜେ ମାନେ ପୁର ଚାରିଟା ସାଢେ ଚାରିଟା ଚାରିଟା ବେଳକୁ ମାନେ ନି ମାନେ ଦୁଆର ଟା ସେ ଯୋଉ ଚଉରା ପାଖଟା ଲିପେ ତାପରେ ସେଠି ମାନେ ମୁରୁଜ ମାନେ ପାଞ୍ଚଟା କଲରରେ ମୁରୁଜ ମାନେ ସ୍ଥାପେ ତାପରେ ସେଠୁ ସେ ଇଏ ଘିଅ ଗୁଆ କୋଉଡି ସେଟା ଥୋଇକିନି ପୂଜା କରେ ଆଉ କଳସୀ ଥୋଇକି ପ ଜାକରେ ସେଠୁ ଯା ପରେ ଯାଏ ଯୋଉ ହଉଛି ଅଣା ପାଖକୁ ଆମର ମାନେ ସେଇଠି ମାନେ ଚାନ୍ଦ ପଜେଇବାକୁ ଯାଏ ମାନେ ମୁଁ ଆମ ଘରେ କରିଦେଇଥାନ୍ତି ମୋ ପାଇଁ ଚାନ୍ଦ ଚାନ୍ଦ ତ ମୁଁ କରିଯାଏନି ଆମ ଘରେ କରିଦିଅନ୍ତି ମୋ ବୋଉ କି ମୋ ଖଙଡି ଏମିତି କିଏ କରିଦିନ୍ତି ଅଟା ଆଉ ଯୋଉ ହଉଛି ଖଇ ଆଉ କଣ ଅଟା ଖଇ ଆଉ ଦହିରେ ମଧ୍ୟୋ ମିଶେଇକି ଚାନ୍ଦଟା କରନ୍ତି ତାପରେ ସେ ଚାନ୍ଦ ତାପରେ ଦୀପ ଆଉ କଳସୀ ଏମିତି ନେଇକି ଯାଉ ଯେଉ ହେଉଛି ଚାନ୍ଦ ଏମିତି ବନ୍ଦାଉ ତାପରେ ଚାନ୍ଦଟାକୁ ଚାନ୍ଦ ବନ୍ଧେଇକିନି ତାପରେ ସେଠୁ ଚାନ୍ଦକୁ ଆଉ ଘିଅକୁ କଳସୀକୁ ଏମିତି ଭସେଇକିନି ଏକଥା ଆସେ ଆଉ ତାପରେ ଆସ ସିକିନି ତାପରେ କଣ ଯୋଉ ହଉଛି ଜହ୍ନକୁ ଦେଖି କଣ ଗୋଟେ ଖଇ ଏମତି ପା ତା ପା କେମିତି ଫୁଙ୍କନ୍ତି ଗୋଟେ ସେମିତି ଫୁଙ୍କେ ତାପରେ ସେଇଠୁ ମୁଁ ଫୁଙ୍କେ ନା ନାଇଁ ମୋର ମନେ ପ ଫୁଙ୍କନ୍ତି ହଁ ଆମ ଘରେ ସମସ୍ତେ ଫୁଙ୍କନ୍ତି ଆଉ ଯୋଉ ହଉଛି ଲାଷ୍ଟକୁ ଭୋ କ ଆଉ ଭୋଗ ଖାଇକିନି ଶୁଏ ଆଉ ତ ଆଉ ଆମର ଏଠି କିଛି ଖାଆନ୍ତିନି ଖାଲି ଯାହା ଖାଇକି ଭୋଗ ଖାଲି ଖାଇକି ରହିବ ଯାହା ମାନେ ଦିନ ଯାକ ତ କିଛି ଖାଇବନି ଖଲି ସନ୍ଧ୍ୟା ବେଳକୁ ମାନେ ପୂଜା ସରିଲା ପରେ ଭୋଗ ଯାହା ଖାଇବ ଆଉ।
ହଁ ହୁଁ।
ହୁଁ।
ଆଁ ଭଲକି କରନ୍ତି ଆଉ।
ହଁ ଲ କଣ ତମ ଆଡେ ହେରେ ଆଉ ଗୋଟେ ବିଧି ଟିକେ ତମର ମାନେ ଆଉ ଗୋଟେ ଆଉ ନୂଆଟେ ଆଉ।
ହଁ ଆମର ଏଠି ସକାଳୁ ମାନେ ଇଏ କରିକି ଏ ସବୁ କରନ୍ତି ଆଉ।
ହଁ କୁମାର ପୂର୍ଣ୍ଣିମା କୁ ନୂଆ ଡ୍ରେସ ବି କରନ୍ତିୁ ସମସ୍ତେ ତୁ ତ ଏ ବର୍ଷଠୁ
ହୁଁ ନୂଆ ଡ୍ରେସ କିରିବ ତ ଯାହାେଲେ ହେଟାକୁ ନୂଆଡ୍ରେସ ଆଉ।
ହଁ। ପ୍ରଥମ ବର୍ଷ କଣ ତାପରେ କୁମାର ପୂର୍ଣିମାକୁ ମୋ ନୂଆ ମାନେ ମୋ କୁମାର ପୂର୍ଣ୍ଣିମା ଯଉନ ଜନ୍ମଦିନ ସେଇ ନ ଏକାଥରେ ଆମ ଘର ଲୋକ ଗୋଟେ ହଳେଇ ଦେଇ ଦଉଛନ୍ତି ଆଉ।
ହଁ ମାନେ ଦିଟା ଡ୍ରେସ କୁ ଗୋଟେ ହେଇଗଲାଏକାଥରେ
ହଁ କୁମାର ପୂର୍ଣ୍ଣିମା ଏବେ ହଳେ ଜନ୍ମ ଦିନକୁ ହଳେ ହଳେ ହେଲେ ବେଳେ ଠକି ଦଉଛନ୍ତି ହଳେ ଦେଇକିନି।
ତ ତ ସେନ ଗୋଟେ ଦିନରେ ପଡିଗଲା ଆଉ। ସେଇଥି ପାଇଁ ଠକି ଦଉଛନ୍ତି ଆଉ।
ହଁ। ଆଉ ହ ଆମ ସାଙ୍ଗ ମାନେ ବି ତ ସମସ୍ତେ ମଧ୍ୟ କରୁଥିବେ କଣ ଆଉ।
ହଁ ସାଙ୍ଗମାନେ ସମସ୍ତେ ତ କରଛନ୍ତି ଆଉ। ସମସ୍ତଙ୍କର ସେମିତି ଗୋଟେ ଗୋଟୋ ଜାଗା ମାନେ ସବୁ ଯୋଉଠି ଥିବେ ଅଧିକ ଝିଅ ଯୋଉଠି ଥିବେ ସେଠି ଟିକେ ବହୁତ ମଜା ହବ।
ହଁ।
ଆରେ ଆମ ଗାଁରେ ବି ସେମିତି ବେଶୀ ଝିଅ ନାହାନ୍ତି ଯେ ସେଥିପାଇଁ ଆମର ମାନେ ଏମିତି କମ କମ ଟିକେ ହୁଏ ଆଉ। ସେଇଥିାଇଁ ମାନେ ଜଣଙ୍କ ଘରେ କରିଦିଅନ୍ତି ଆଉ। ନହେଲେ କରନ୍ତି ସବୁ ଇଏରେ ଆଉ।
ହଁ ଆମର ବି ମାନେ ଗୋଟେ କୋଠି ଥିଲା ଯେ ସେ କୋଠି ଟା ମାନେ ଧୀରେ ଧୀରେ ଭାଙ୍ଗିଗଲା ମାନେ ମୁଁ ତ ଗୋଟେ ବର୍ଷ ସେ କଠିରେ କରୁ ଥିଲି ତାପରେ ସେ କୋଠି ଟା ଭାଙ୍ଗିଗଲା କିଏ ଧରିଦୁର କି କିଏ କୋଆଟେ କଣ ହେଇକି ପଳେଇଲେ ସେଠୁ ତାପରେ ସେଇଠୁ ସେ କୋଠୀ ଟା ଭାଙ୍ଗି ଦେଇେଇକି ମୁଁ ମୋର ଆସିକି ଆମ ଘରେ କରୁଛି ନିଜ କଳସ ବସେଇକି। ସେଉ।
ହଁ ସେଟା ନିଜ ଘରେ କଲେ ବି ଭଲ ହବ।
ହଁ ଆଉ ଏମିତି ମାନେ ଯୋଉ ହଉଛି କୋଠି ମୋଠି କୋଠିମୋଠି ରେ ଏମିତିରେ କଳି ଭଳି ଲାଗିବେ ନିଜେ ଘରେ ଏକୁଟିଆ କରିବୁ ଭଲ।
ହଁ ହଁ। ସେଇଟା ବି ଠିକ କଥା‌।
ହ ଆଉ ତୋ ଦେହ ଭଲ।
ହଁ ଭଲ ଅଛି ଆଉ।
ଓହୋ ତୁ କହୁଥିଲୁ ବା ତୋ ଦେହ କଣ ହଉଥିଲା। ଏବେ ତାହେଲେ ତୋ ଭଲ ଅଛୁ ଟିକେ।
ହଁ ଭଲ ଅଛି ସବୁ ମେଡିକାଲ ଫେଡିକାଲ ଦେଖେଇକି ଭଲ ହେଲା। ତାପରେ ଏମତି ଠାକୁରଙ୍କ ପାଖରେ ସବୁ ମାଂଶିକ ଫାଶିକ ରଖି ଥିଲି ଭଲ ହେଲା।
ଉଁ ହୁଁ। ହଉ ହଉ ମୁଁ ଭଲ ରହିଲେ ଭଲ କେତେ ଦେହ ଖରାପ ହବ ଝଡିଯିବୁ ନହେଲେ।
ହଁ ଖାଉଛି ତ ଆଉ
ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ସମସ୍ତେ ଏ ସମସ୍ତେ ତ ଖାଇ ପିକି ନା ଯୋଉ ଉଠିକି ଇଏ ହେଲେ।
ଉଁ ହୁଁ ଆଉ କଣ ଖାଇଲୁ ତୁ?
ମୁଁ ଖାଇଛି ବା ଭାତ ଖାଇଛି ତାପରେ ଅଣ୍ଡା ଭୁଜିଆ ଖାଇଛି ଡାଲମା ଆଳୁ ଭଜା ଏମିତି ସବୁ ଆମ୍ବ ଏଇନେ ତ ଖରା ସିଜନ ମାନେ ଆମ୍
ଖରା ଦିନ ପା ଆମ୍ବ ପଣ ଆମ୍ବ ପାଚିବ ପଣସ ପାଚିବ ହେଡୁ ଫୁଣି ଯୋଉ ହଉଛି କଣ ତାଳ ତାଳ ସଜ ଖାଇଛୁ କିଲ ଏ ବର୍ଷ।
ହଁ ମାନେ ଏ ବର୍ଷ ତ ବେଶୀ ଖାଇନି। ତାଳସଯ ଅଳ୍ପ ଖାଇଛି ଆଉ ମାମା ଯୋଉ ସାବିତ୍ରୀ କରିଥିଲେ। ସେଇଥିରେ ଖାଇଥିଲି ଆଉ।
ଓହୋ ହଉ ହଉ ହଉ ମ ମୁଁ ରଖୁଛି ଏ ପରେ ତୋର ଲଗେଇବି।
ହଁ ହଁ।